ହ
ହ୍ୟାଲୋ।
କଣ କରୁଛୁ?
ଏଇ ଖାଇକି ଉଠିଲି ଆଉ ତୁ?
ମୁଁ ଖାଇକି ଏଠି ବସିଥିଲି ଏଠି ଆଉ
ଓହୋ କଣ ଖାଇଲୁ
ଖାଇଲିି ଏଇ ବାଇଗଣ ଆଳୁ। ଆଁ ସବୁ ଛେଚିକି? ଛେଚି ଦେଲି। ଛେଚିକି ତାପରେ କଲରା ପିଇଛି ଆଉ। ଶାଗ ଭଜା। ଏୟା ସବୁ ଖାଇଲି ଆଉ।
ଓହୋ ଏତେ ଜିନିଷ ଖାଇଛୁ ଆଉ କଣ।
କଣ ଖାଇଛୁ।
ମୁଁ ଖାଇଲି ପଖାଳ ଭାତ ସେମିତି ଶାଗ ଭଜା ସବୁ ପରିବା ଫରିବା ପଡ଼ିକି ଶାଗ ଭଜା ଆମ୍ବ ଆଉ ସବୁ କଣ କହିଲୁ ବଢ଼ି ଫଢ଼ି ଟମାଟୋ ଛେ ଛେଚା ଆଉ ହଉଚି ଇଏ ଆମର କଣ ତ ଏଇ ଯୋଉ ପୋଟଳ ଆଳୁ ଭଜା।
ଆମ୍ବ ତମ ଆଡେ ହେଇଚି
ଆମ୍ବ ହେଇଛି ମାନେ ଆମର ଆମ୍ବ ତୋଟା ଅଛି ଆ ସେ ତୋଟାରୁ ଯାଇକି ମୋ ଦାଦା ହଉଛି ସବୁ ଆମ୍ବ ଆଣେ ଆଉ ସେଇଠୁ ଆମ୍ବ ଆଣିଥିଲା ସେଇ ଆମ୍ବ ଖାଇଛି ଆଉ ଆମ ବାରିରେ ଆମ୍ବ ଗଛ ଅଛି ଯେ ହେଲେ ଏବ ବର୍ଷ ଆମ୍ବ ଏତେ ଆସିନି ଗୋଟେ ଗଛ ଅଛି ସେଇ ଗୋଟେ ଗଛରେ ପ୍ରବଳ ଆମ୍ବ ଆସିଛି ଉ କିନ୍ତୁ ପଡିିନି ଗୋଟେ ଗୋଟେ ପଡୁଛି ଆଉ ଏମିତି ଆଉ। ଏଥର ଆମ୍ବ ବଉଳ ପ୍ରସ ସବୁ ଗଛରେ ପୁରା ଭରପୁର ଆସିଥିଲା କିନ୍ତୁ ଆମ୍ବ ଏତେ ଏ ଆସିନି।
ଆମର ଆମ୍ବ ନାହିଁ ଆ ଆମ୍ବ ଆମ୍ବ କି ତ ମାନେ ଏତେ ରେଟ ଆମେ କିଣିକି ଆମ୍ବ ଖାଇବା ସମ୍ଭବ ହଉନି। ଆଉ ଆମର ତ ଏଇଠି। ମାନେ ଆଖପାଖରେ ବି ବେଶି ଆମ୍ବ ଗଛ କାହାର ନାହିଁ।
ହୁଁ।
ଲଗେଇଛି ସେ ଗୋଟେ ଗୋଟେ ତାଙ୍କ ବାପ ଜଗିକି ପୁରା ସେ ଆମ୍ବକୁ ପାରିକି ନଉଛନ୍ତି କାହାକୁ ଗୋଟେ ଦେବେନି। ହଁ ତମର ଭଲ ତ ଟା ଅଛି କୋଉଚୁ ଆଉ
ହଁ ଆମ୍ବ ତୋଟା।
ହଁ ମିଠା ଆମ୍ବ ନା।
ମିଠା କେତେ ଖଟା ବି ଅଛି ହେଲେ ପାଚି ଗଲେ ଟିକେ ମିଠା ଆଉ ଯୋଉ ଗଛଟାରେ ଆମର ବେଶୀ ଖଟା ସେଇ ଗଛଟା ଆମ୍ବ ଏଥର ସବୁଥର ସବୁ ଗଛଟା ପଛା ଆମ୍ବ ଆସିବନି କିନ୍ତୁ ସେଇ ଗଛଟାରେ ଆସେ। ଦେଖିଲା ବେଳୁ ସେଇ ଗଛଟାରେ ଏଥର ଆର ଗୋଟେ ଆମ୍ବ ନାହିଁ କେଉଁଠି ଦିଇଟା ଭଳିଆ ଦେଖିଥିଲି ମୁଁ ଆଉ ନହେଲେ ଟୋଟାଲି ଗଛରେ ଆମ୍ବ ନାହିଁ।
ଆମ୍ବ ରେ ସବୁ ତ କଣ ବନାଉଥିବ।
ଆମ୍ବରେ ହଁ ଆମର ଆମ୍ବରେ ଖଟା ଯଦି ଆମ୍ବୁଲ ବନୋଉଚନ୍ତି ହଁ ଘରେ ବଢ଼ିଆ ଆମ୍ବ ସରା ଆଉ ଆମ୍ବୁଲ ତ ଆମର ମେଞ୍ଚେ ମେଞ୍ଚେ କରିଦଉ ସି ଯାଏ ଆଉ ପୁଣି ଆର ବର୍ଷ ହ ଯଦି ପୁଣି ହବ ଏମିତି ଆଉ ମୋ ମାମୁଁ ଘରକୁ ବି ବୋଉ ପଠା
ଆମ୍ବ ସରା ମୁଁ ଭା
କଣ
ହୁଁ ଆମ୍ବସରା ମାଉସୀ କରେ ଦିଏ ଯେ ଏମତି ବଢିଆ ଲାଗେ ଏମିତି ଆମ୍ବସରା କରୁଛ ଆମର ସବୁ ମାଡ଼ ଗୋଳ ଲାଗିବୁ ସିଏ କହିବ ମତେ ଟିକେ ଦେ ଆମ୍ବସରା ସିଏ କ ମତେ ଟିକେ ଦେ। ଏ ଏମିତି ଟିକେ ନବେ ମୁଁ ଭା ଭାତ ଖାଇଦେଇ ପୁରା କି ଆମ୍ବସରା ଆଉ କେମିତି କରୁଛନ୍ତି କେୟାଣୀ। ଆମ୍ବ କଣ ଏତେ ହଉଛି ଯେ ରସ ତାକୁ ବାହ ଆମ୍ବସରା କରୁଛନ୍ତି।
ହଁ ଆମର ଆମର ପ୍ରବଳ ହୁଏ ଏଥର ହେଇନି ବୋଲି ବୋଉ କରିନି ନହେଲେ ଆରଥର ମୁଁ ବୋଉ କରିଥିଲା ପୁରା ମେଞ୍ଚେ ଆମ୍ବ ଆମ୍ବ ପୁରା ଏତେ ସବୁ ପୁରା ପଡେସେ ତାକୁ ସବୁ ଯାକ ରସ ପୁରା ବାହାର କରିକି ବୋଉ ଥର କରେ କେମିତି କରେ ତମ ଜାଣିନି ବୋଉ ଜାଣିଥିବ ବୋଉ ପଚାରିଲେ କହିବ ଆଉ ବଢିଆ କରେ ସିଏ ଆମେ ଖାଉ ବଢିଆ ଲାଗେ ଆଚାର ମୁଁ ଜେଜେମା ମୋ ଜେଜେମା ବଢିଆ ରୋଷେଇ ଜାଣିଛି। ମୋ ଜେଜେ ମା ଭଲ ରୋଷେଇ ଜାଣିଛି। ପଚରା ପଚରେ ମୁଁ ଜେଜେମା ବଢ଼ିଆ କରେ ସିଏ ବି ସବୁ ଆମ୍ବ ଗୁଡ଼ ହଁ ମୁଁ ରୋଷେଇ କଲିଣି।
ନା ନା କେମିତି ଆମ୍ବସରା କରୁଛ
ହଁ ସେଇଟା ଏଥର ଯଦି ଥାଆନ୍ତା ଆମ୍ବ ଇଏ ହେଇଥିଲେ ଦେଖ ଶଖିଥାନ୍ତି କଣ କରିଥାନ୍ତି ଆଉ ଏଥର ତ ଆମ୍ବ ଗଛରେ ନାହିଁ ଆଉ କେମତି କଣ ଇଏ କରିବି ତାପରେ ମୋ ଜେଜେମା ତାର ମ ମ ହଉଛି ପୁରା ଅଣ୍ଟା ଭାଙ୍ଗିଗଲାଣି ସେ ବେଶି ଆଉ ଇଏ କରିବି। ନି ଆଉ ସେ ବି ଆଉ ଏରାକୁ ଏତେ ଆମ୍ବ ଗୁରାକୁ ତାକୁ ସବୁ ଉପର ତଳ କରିକି ଇଏ କରିକି କରିପାରିବନି ନ ଶୁଖେଇକୁ ଶୁଖେଇ ଦବୁ ଧର ଆମେ ଯେ କିନ୍ତୁ ତାକୁ ଘାଣ୍ଟେ ଇଏ କର ସେ କର ତାର କଣ ସବୁ ଇଏ କରେ। ତ ସେ ତାର ଜାଣିଛି।
ତମର ଆମ୍ବ ଅଛି ତମ କରିବା ପାଇଁ ମାନେ ଲୋକ ନାହାନ୍ତି କିନ୍ତୁ ଆମର ଲୋକ ଅଛନ୍ତି ଆ କିନ୍ତୁ ଆମ୍ବ ନାହିଁ ଆମର କରିବା ପାଇଁ କିନ୍ତୁ ଆମ୍ବ ଥିଲେ ନା ଆମେ କରିବୁ ଆଉ ସେ କିନ୍ତୁ ଆମର ଜଣେ ଖୁଡି ଅଛନ୍ତି ସେ ବଢିଆ। ଆମ୍ବ ପରି ମାନେ ଖ କରି ଜାଣନ୍ତି। ମାନେ ଚୋପା ଥିବ ଆମ୍ୱ ଚୋପା ଥିବ ସେ ତାକୁ କାଟି ଟିକେ କେମିତି ରାଇ ଆମ୍ବୁଲ ନା ନା ରାଇ ଖଟା। ରାଇ ଖଟା କରନ୍ତି ଚୋପା ଥିବ ତାପରେ ହଉଛି ପା ‌‌‍‌କା କାଟିକି ତାକୁ ପୁଣି ଖଟା କରନ୍ତି। ଆଉ ଆମ୍ବ ସରା। ସେମିତି କେମତି ଆମ୍ବ ସଡ଼ା କିନ୍ତୁ ମୁଁ ଜାଣିବି ନାହିଁ ଆମର ବେଶୀ ଆମ୍ବ ନାହିଁ ସେ ଖୁଡ଼ି କରନ୍ତି ସେ କୁହନ୍ତି। ତେଣୁ ତାଙ୍କ ଆଡେ ଆମ୍ବ ଗଛ ଅଛି। ସେ ଖୁଡିଙ୍କ ବାପ ଘରୁ ଯେତେବେଳେ ଆମ୍ବ ଆସେ। ସିଏ ହଉଛି। ଆମେ ତ ଖୁଡି ସେ ଜଗିଥିବେ, ଖଟାଟାକୁ ଏଇ ପଲମରେ ଯୋଉ ମାଟି ପଲମ ଦେଖୁନ ମାଟି ପଲମ ଆଗରୁ ସେଇ ମାଟି ପଲମରେ ଖଟା ଶୁଖେଇଥିବେ ଜଗିଥିବେ। କିଏ କାଳେ ନେଇଯିବେ ଆମେ ଟିକେ ଖାଲି ନେଇକି ଖୁଡି କୁଆଡେ ପଳେଇଲେ। ଆଉ ଆମେ ଟିକେ ନେଇ ସବୁ ଛାଡିବା ବଢିଆ ଲାଗୁଥିଲା। ଆଉ ଖୁଡି ଆସିବ କିଏ ନେଲା? କିଏ ନେଲା ପାଟି କରିବେ ସେ କିନ୍ତୁ ଗୋଟେ ବାଡି ଧରିକି ଯଗିଥିବେ। ଗିଥିବ ବସିିବେ ଖରାବେେଳେ ଶୋଇବେନି ଆମ୍ବକୁ ଶୁଖେଇକି ଜଗିଥିବେ।
ହଁ ନା ଆମର କିନ୍ତୁ ଏଇ ଛାତ ଉପୁର ଆମର ପୁରା ବଡ ଛାତ, ଛାତ ଉପରେ ନେଇ ଶୁଖେଇଦେଲେ କିଛି ନିଆ ନେଇ ନାହିଁ ଆଉ ନହେଲେ ଆମର ଆଗରେ ବି ଆମ ଘର ଆଗରେ ପୁରା ଖରା ଜୋରେ ସେଡି ଶୁଖେଇ ଦେଲେ ବି ଜେଜେମା ହେରିକା ସେଠି ବସନ୍ତି। ସେ କିନ୍ତୁ ଆମବ। ତ ନାହିଁ ଆଉ ଆମ୍ବ ଥିଲେ କଣ ଲୋ ଲୋକ ଆମ୍ବ ଖାଇବାକୁ ଏ ବ ବର୍ଷ ଏତେ ମାନେ ଆମ୍ବ ନାହିଁ ଯେ ଖାଇବା ପାଇଁ ବି ଲୋକ ପାଉନାହାନ୍ତି ଆମ୍ବ। କଣ ଖଟା କଣ କରିବେ ଖାଲି କେତେଟା ଯାହା ଆଣିଥିଲେ ମୁଁ ବୋଉ ଆମ୍ବୁଲ କରିଛି, ଆଉ ନହେଲେ ଖଟା କରିବା ପାଇଁ ଆମ୍ବୁଲ ନାହିଁ। ଆଉ ମୁ ହଁ ଆଉ ମୁ ମୋ ମାମୁଁ ଘର କିନ୍ତୁ ଆମ୍ବୁଲ ପ୍ରବଳ ନି ଯୋଉ ଆମ୍ବ ପ୍ରବଳ। ସିଏ ବି ସେମତି ମା ଆଈ ବି ସେମିତି ମେଞ୍ଚି ଆମ୍ବ ଦେଇଥିଲା ସବୁ ସେଟା ଆଣଥିଲା କିଇ ପଚିଗଲା ପରେ ଆଉ ମେଞ୍ଚି ଆମ୍ବ ଆଣିଲ ବେଳୁ ରହିଗଲା ବେଳୁ ତା ଏଇ ଯୋଉ ଖରା ଗରମ ହଉଛି ସେ ସବୁ ଯାକ ପଚିଗଲା। ଆମେ ଖାଇଛୁ ଆମେ ତିନି ଚାରିଟା ଭେଳିଆ ଖାଇଛୁ। ଚାରି ପାଞ୍ଚଟା ଖାଇଥିବୁ କଣ?
କଣ ଟୋଟାଲ ଆମ୍ବ ତ ଖାଇନ?
ଆଁ
ଟୋଟାଲି ତମର ଆମ୍ବ ଖାଇନ?
ହଁ ସେ କଣ ଥିଲେ କିଣିକି ଆଣି ଯେ ଆମ୍ବ ଶହେ ଟଙ୍କା କେଜି ଥିଲାଉ ଆଣିଥିଲେ ଆଉ ଆଣିନାହାନ୍ତି। ଏତେ ପଇସା ଦେଇକି ଖାଇବା ପାଇଁ ମାଡ ଗଳ ଏ ଗୋଟେ ଗୋଟେ ଦିଟା ତିନିଟା ଆମ୍ବ ଗଟେ ଗୋଟେ କେଜି ଆଉ ମୁଁ କହିଲି ଏତେ ଟଙ୍କା ଦେଇକି ଆଉ ଆଣନା ଖରା ଲ ଆ ଆଣନା ଆମ୍ବ ଟୋଟାଲି ନାହିଁ ତମର ଯୋଉ ଖଟା କରିବ ଏ ବର୍ଷ ତ ଆମ୍ବ ହେଇନି କହୁଛୁ ଆର ବର୍ଷ ହେଲେ ଟିକେ ଦେଖିବା କେମିତିକ ଆଚାର କରଛ ଆମ୍ବ ସାରା କରଛ ଟିକେ ଦବୁ।
ହଁ ହଁ ଦେବି ଆମ୍ୱ ପଛରେ ଆସିଲେ ଏଇ ବର୍ଷ ବି ଆସିଥାନ୍ତା। ତାହେଲେ ହଁ ଦେଇଥାନ୍ତି କଣ କରିଥାନ୍ତେ ଆଉ ହଏତ ଆସିଲାଣି ଆଉ ସେଆ ତ ଆଉ କେମିତି ଆଉ ଦେବି। ଆଉ ଆର ବର୍ଷ ଆସୁ ଆସିଲେ ବୋଉ କଲେ ପଠେଇବି କା ହାତରେ ଆଉ ହେଲା।
ହୁଁ ନା ଆଗରୁ ଦେଖୁନୁ ଆଗରୁ ବାହାଘର କି ଭୋଜି ଭାତ ଗୋଟେ ହେଲେ
ହଁ।
ଆମ୍ବ ଖଟା ହଉଥିଲା ଆ ଆମ୍ୱ ସବୁ ଗଦା ଗଦା ହେଇଥିଲା କାଁକ ନା ଆମ ଗାଁ ରେ ଏ ଏ ବି ସିନା ରୋଷେଇଆ ସବୁ ଲୋକମାନେ ଆସୁଛନ୍ତି ଏ ପରିବାପତ୍ର କଟାକଟି କରିଦେଉଛନ୍ତି। କିନ୍ତୁ ଆଗରୁ ଆମର ଭୋଜି ଭାତ ହେଲେ ଗାଁରେ ଯାହାର ବା ବାହାଘର ସାଘର କରନ୍ତି ସିଏ ଆସିକି ଆମର ସବୁ ଘର ଘର ବା ଝିଅମାନଙ୍କୁ ଯାହାର ଝିଅ ଅଛି କହିଦେଇକ ଯାଉଥିଲେ ଆଉ ପରିବା କାଟିଆକୁ ଯିବ ଆଉ ପରିବା କଟକୁ ଯିବ ଆମେ ସବୁ ପରିବାକାଟିବାକୁ ଯାଉଁ ଆଉ ଆମ ଆମ୍ବ ଖ ଖଟ ହୁଏ ଟମାଟର ଖଟା, ନ ଆମ୍ବ ଖଟା ଆଉ ଓଉ ଖଟା, ନହେଲେଉ ଏବେ ତ ସବୁ ବାହାରର ମାନଙ୍କରେ କରିଦେଲେ ଆମ୍ବୁଳ ରାଇ, ଆଉ ଯୋଉ ଅଙ୍ଗୁର, ସପୁରି ଫପୁରି ପକେଇକି ସବୁ ଖଟା। ଖଟା କରୁଛନ୍ତି। କିନ୍ତୁ ଆଗରୁ ଏଇ ସବୁ ଜିନିଷ ଖଟା ଏତେ ନଥିଲା ଆଗରୁ ଖଟା ଥିଲା ଆମ୍ବ ଖଟା ଥିଲା ଆମେ ଖାଲି ଆମ୍ବ କାଟିବୁ ଆଡ଼େ କାଟୁଥଉୁ ଆଡ଼େ ଖଣ୍ଡେ ଖଣ୍ଡେ ଆମ୍ବ ସବୁ ଖାଇଦଉଥିବୁ। ଯୋଉଟା ମିଠା ଲାଗୁଥ ସେ ଚୋପାଟାକୁ ଚାଖି ଆମେ ଖାଇଦଉ ଆଉ ସିଏ ବି କହିବେ ଯ ରଖ ଝିଅ ମାନେ ଦି ଚାରିଟା ଆମ୍ବ ରଖ ତମେ ସବୁ ଖାଇବ। ସେ ଆମକୁ ଯାଚିକି ଦଉଥିଲେ। ଆମେ ପରିବା କାଟି ସାରିଲା ପରେ ଆମ ବହୁ
ଆ ଆମେ ତମ ସେତେବେଳ କାଟୁଥିଲ ଆମ ଆମର ଆର ଏବେ ବି ଧର ଆମ ଘର ପାଖରେ ଯାହା ସବୁ ସଂକ୍ରାନ୍ତିର ଭୋଜି ଭୋଜି ହେଉ କି ଆମର ଆମ ଗାଁରେ ସବୁ ଆମ ଖେଚୁଡ଼ି ଫେଚୁଡ଼ି ହୁଏ ଖେଚଡ଼ି ଫେଚାଡ଼ି ଯାହା ସବୁ ହୁଏ କି ଭୋଜି ଭାତ ହୁଏ। ଆଉ ଧର ଆମ କାହା ଘରେ ଧର ଶସଙ୍ଗ ଫସଙ୍ଗ ହେଲା କି ଧର କଣ ଗୋଟେ ଉ ମେଳା ଫେଳା ହେଲା ଯି ରୋଷେଇ ଫୋଷେଇ କରନ୍ତି। ଆମେ ସବୁ ଯୋଉ ସ ଛୁଆ ଯେତିକି ଆମ ଆମେ ଏଠି ଯେତିକି ଛୁଆଛୁଆ ଆମ ଗାଁ ରେ ସବୁ ଝିଅ ପିଲାଙ୍କୁ ଡାକନ୍ତି ଆମେ ଯାଇକ ସବୁ ମିଶିକି ପରିବା ପରିବା କାଟୁ କାଟିକି ରୋଷେଇ ରୋଷେଇ କରେ କିନ୍ତୁ ଆମେ ପରିବା ଫରିବା ସବୁ କାଟିକି ସବୁ ଯୋଗେଇ ଯୁଗେ ଦଉ।
ଦେଖିନୁ ବଡ ବଡ ଯୋଉ ଭୋଜି ସବୁ ବାହାରେ ଖାରେ ଆଉ ବାହାରେ କଣ ଡାକୁଛ ଝିଅ ମାନଙ୍କୁ ଏବେ ରୋଷେଇଆ ସବୁ ତାର ହଁ ରୋଷେଇଆ ତାର କଣ କରୁଛି ନା ଲୋକ ନେଇ ଆସୁଛି ସେମାନେ କାଟିକୁଟ ଦେଇକି ସେମାନେ କରୁଛନ୍ତି କିନ୍ତୁ ଆଗରୁ ବା ହେଲା ମାନେ ଆଉ ଆମକୁ କହିବ ପନିକି ଟେ ଧରିକି ଜଣକା ପନିକି ଗୋଟେ ଲେଖା ନେଇକି ଆସିବ। ଆମେ ପରିବାପତ୍ର କାଟିବୁ ପନିିକି ସବୁ ପରିବା ପତ୍ର କାଟିବୁ ଯେତେ ପ୍ରକାର ଭୋଜି ହବ ପରିବା ବାଲା ଆମକୁ କହିଦବ ଏମିତି କାଟିବା ପାଇଁ ଆମେ ସବୁ ସେମିତି କା ଏ କେଉଠୁ ପନିକିଧରିକି ପୁଣି ଘରକୁ ଆସିବୁ। ଆଉ ଏବେ ଆଉ ନାହିଁ ହଉ କଣ କରିବୁ। କରିବୁ ଯା ମୁଁ ରଖୁଛି ଆଉ।